ହଁ ମ୍ୟାଡ଼ାମ।
ନମସ୍କାର ଶୁଭ ସକାଳ।
ହାଲୋ।
ଶୁଭ ସକାଳ ସାର୍ ନମସ୍କାର।
ନମସ୍କାର ଆଉ କଣ କରୁଚନ୍ତି ଆପଣ? ଭଲ ଅଛି। ଆପଣ କେମିତି ଅଛନ୍ତି?
ଭଲ ଅଛି। ଆଉ କଣ କରୁଚନ୍ତି ସାର୍?
ମୁଁ ଏଇଠି ବସିଚି ବାହାରେ ଏକା।
ଆଉ ଆପଣଙ୍କ ପଟେ ପାଣି ପାଗ କେମିତି ଅଛି?
ଏବେ ବର୍ତ୍ତମାନ ତ ମେଘୁଆ ପାଗ କରିଚି। ଆଉ ଆପଣଙ୍କ ସେଇପଟେ କଣ କ୍ଲାଇମେଟ କିନ୍ତି ମାନେ ପାଗ?
ପାଗ ଗୁଳିଗୁଳିଆ କରିକି ମେଘୁଆ କରିଛି।
ହୁଁ ବର୍ଷା ହଉନି ବର୍ତ୍ତମାନ ବର୍ଷା ହଉନି, ଝିପ୍ ଝିପ୍ କରୁଛି।
ଆଜ୍ଞା ଝିପ୍ ଝିପ୍ ହଉଚି, ଓଦା ହଉଚି ଟିକେ ଟିକେ।
ହୁଁ- ହୁଁ।
ଟିକେ ଟିକେ ଭଲ ଲାଗୁଛି।
ସାରିଲେ ମାନେ ଜଳଖିଆ କଣ ସାରିଲେ ଆପଣ?
ଜଳଖିଆ ସାରିଲିଣି ଖାଇଥିଲି ଏ ଚକୁଳି କାଲି ଖାଇଥିଲି ବିରି ଚକୁଳି।
ହୁଁ ବିରି ଚକୁଳି ଆଉ?
ଆଜ୍ଞା ବିରି ଚକୁଳି, ମାଣ୍ଡିଆ ଚକୁଳି ଏମିତି ସବୁ ଖାଇଥିଲି ଆଉ। ଆପଣ କଣ ଖାଇଛନ୍ତି?
ମୁଁ ବର୍ତ୍ତମାନ ଏବେ ଉପମା ପୁରୀ ଉପମା।
ଜଷ୍ଟ ଏବେ ଖାଇଲି।
ଆଉ ଆପଣଙ୍କର ଏଇ ଯୋଉ ବର୍ଷା ପାଗ ପାଣି ପାଗ ଉପରେ ଆପଣଙ୍କର ଗାଁ ହଉ ବା ସହର ହଉ ସୌନ୍ଦର୍ଯ୍ୟାତ ତ ପୁରା ପରିପୂର୍ଣ୍ଣ ରେ ସାଜି ଯାଇଥିବ।
ହଁ ବର୍ଷା ବର୍ଷା ହେବାକୁ ତ ସମ୍ ବର୍ତ୍ତମାନ ଏବେ ବର୍ଷା ହେବାଟା ଭଲ ଏକା ଖରାପ ନାହିଁ, କିନ୍ତୁ କ କଣ ପାଇଁ ନା ଏବେ ଧାନ ଚାଷର ମାନେ ଯାହା ଇଏ ହଉଛି ବର୍ଷା ହେବାଟା ଭଲ ଅଛି।
ଭଲ ଆଜ୍ଞା ଗୋଟେ କୃଷି ପାଇଁ ତ ଭଲ ବି ଆଉ ଖରାପ ବି।
ଧାନ ଚାଷ ପାଇଁ ପାଣି ଦରକାର ଯା ଯାହା ଦ୍ଵାରା ଏଇ ଦିନ ଏକା ଧାନ ଚାଷ ହୁଏ। ବର୍ଷା ଦିନ ତିନି ମାସରୁ ଧାନ ଚାଷ ହୁଏ।
ଏତେ ସୁନ୍ଦର ଦେଖା ଯାଉଛି, ପାଣି ପୁରା ପାଣି ପୁରା ଭରି ଭରି ହେଇକି ପୁରା ସବୁଜ ରଙ୍ଗରେ ପୁରା ଯୋଉ ଇଏ ଯାକ ଧାନ ଯାକ ଏତେ ସୁନ୍ଦର ଦେଖା ଯାଉଛି ପୁରା ମନ ଦେଖିକି ପୁରା ଆନନ୍ଦ ହେଇଯାଉଛି।
ଆପଣ ମାନେ ସ୍ୱଚ୍ଛ ମାନେ ବିଷୟରେ କଣ ଯେ ସ୍ଵଚ୍ଛ ଭାରତ ମାନେ ମହାତ୍ମା ଗାନ୍ଧୀଙ୍କର ମାନେ ସ୍ ସ୍ଵପ୍ନ ଥିଲା କେବେ ସ୍ଵଚ୍ଛ ଭାରତ ହେଇପାରିବ, ତାହା ବିଷୟରେ ଆପଣ କଣ କହିପାରିବେ କି?
ଏ ଯୋଉ ଆମର ପରିଷ୍କାର ଓ ଯୋଉ ପରିଚ୍ଛନ୍ନତା ଏଇ କଥା କହୁଛନ୍ତି ତ ଆଚ୍ଛା ଆଚ୍ଛା। ଆ ପରିଷ୍କାର ପରିଚ୍ଛନ୍ନତା ଗୋଟେ ଏମିତି ଜିନିଷ ମାନେ ଆମ ଜୀବନର ଅତ୍ୟନ୍ତ ଆବଶ୍ୟକତା ଅଭ୍ୟାସ। ନା କଣ କହୁଛନ୍ତି?
ହ
ଆପଣ କଣ କର ମାନେ, ଆପଣଙ୍କର କଣ ଚିନ୍ତାଧାରା ପରିଷ୍କାର ପରିଚଛନ୍ନତାକୁ ନେଇକି?
ମାନେ ସ୍ଵଚ୍ଛ ଭାରତ ମହାତ୍ମାଗାନ୍ଧୀଙ୍କର ସ୍ୱପ୍ନ ଥିଲା ଯାହାକି ଆମେ ଉ ମାନେ ସ୍ୱଚ୍ଛତା ରହିଲେ ନିଜେ ସ୍ୱଚ୍ଛତା ରହିବେ ଅନ୍ୟକୁ ସ୍ୱଚ୍ଛତା ରଖିବା ସହିତ, ନିଜେ ସ୍ୱଚ୍ଛତା ରହିଲେ ଯାହାକି ଆମେ ମାନେ ରୋଗର ସଂଭାବନ ହଉଛେ ଯାହା ମାନେ ଖ ନ କଟିବା ଦ୍ଵାରା ଯୋଉ ଲଖର ମଳିି ଧଉଛି। ଖାଇବା ଦ୍ଵାରା ସେୟା ଯା ଯାଉଛି ବ୍ୟାକ୍ଟେରିଆ ଯା ଆ
ପରିବେଶ ମାନେ ର ଖିବା ଆମେ ସୁସ୍ଥ ଓ ସକ୍ରିୟ ରହି ପାରୁ ଆଉ ଘର ବିଦ୍ୟାଳୟ ଏବଂ ଆମର ଯୋଉ ଚାରି ପାଖରେ ରଖିଥିବା ଆମର ଯୋଉ ସମସ୍ତଙ୍କ ଦାୟିତ୍ବ ମାନେ ଅ ଅସୁଚ୍ଛତା ରୋଗ ଚଢାଇ ଦେଇଥାଏ ନା ନା କଣ କହୁଛନ୍ତି? ଯେପରିକି ଆମର ମ୍ୟାଲେରିଆ ଡେଙ୍ଗୁ ଇତ୍ୟାଦିି ନା?
ମାନେ ପାଖରେ ମାନେ ଉଁ ଉଁ ବାଟୁଣ ମାନେ ବାହାରେ ଆଗରେ ମାନେ ଥିବ ଆପଣଙ୍କର ମାନେ ପାଣି ଏରା ଥିବ ଯାହା ଦ୍ଵାରା ସ ମଛା ମାନେ ସେଇଟି ହଉଥିବ। ସେଇ ମଛା ସମୟଲେ ଯାହା ଦ୍ଵାରା ଆମକୁ ଟାଇଫଏଡ ଡେଙ୍ଗୁ ଜର ହୁଏ।
ଆ ଆମର ଏଇ ଯୋଉ ଅ ଆମେ ଯୋଉ ଆମେ ମାଟିରେ ଯୋଉ ମଇଳା ଫିଙ୍ଗି ଦଉଛୁ। ଆମେ ମ ମାଟିରେ ଆମେ ମଇଳା ଫିଙ୍ଗିବା ଉଚିତ୍ ନୁହେଁ ଏବଂ ଆଜ୍ଞା ଆଜ୍ଞା ଡଷ୍ଟବିନ୍ ଆମେ ଏବଂ ସବୁବେଳେ ଡଷ୍ଟବନ୍ ବ୍ୟବହାର କରିବା କଥା ଉଚିତ ନା?
ହୁଁ ସ୍ବଚ୍ଛତା ପାଇଁ ଏବେ ଗମେଣ୍ଟ ଯାହା ସୁବିଧା କରିଲାନି ଆମେ ଇଏ ମାନେ ତାହା ବ୍ୟବସ୍ ମାନେ ଯୋଉ ବ୍ୟବସ୍ଥା ଗମେଣ୍ଟ ଦେଇଛି ତାହାକୁ ଆମେ ଉଁ ବଜେଇ ରଖିବା ଦରକାର ଯାହାକି ଆମର ଗତିଶୀଳ ଉଁ ଆଗକୁ ଯାହା ମାନେ ଉଁ ଯୋଉ ଗାଡି ଫାଡି ଆସୁଛି ଆମେ ବାହାରେ ଫୋପାଡିବା କଥା ନାହିଁ ଯାହା ଆମେ ଡଷ୍ଟବିନ ରେ ରଖି ସେଇ ଗାଡିରେ ଆମର ଯା ପନିପରିବା ହଉ କିମ୍ବା ପ୍ଲାଷ୍ଟିକ ହଉ ପ୍ଲାଷ୍ଟିକ ତ ଏବେ ମାଟିରେ ମିଶିବାର କେବେ ବି ନାହିଁ ଯାହାକି ମାଟି ପାଇଁ ମାନେ ଆମ ଜମି ପାଇଁ କ୍ଷତିକାରକ ପ୍ଲାଷ୍ଟିକ ଟା।
ଆଜ୍ଞା ଆଜ୍ଞା ଏବେ ଆମେ ହାତ ଥୋଇ ଖାଇବା ଦରକାର। ମାନେ ସଫା ପୋଷାକ ପିନ୍ଧିବା ଦରକାର। ଓ ପରିବାଶ ସଫା ରଖିବା। ଆମର ଭଲ ଅଭ୍ୟାସ ହେବା ଦରକାର ନା?
ହଁ।
ବିଦ୍ୟାଳୟରେ ମଧ୍ୟ ଆମେ ସ ମାନେ ସଫା ସୁୁତୁର କାର୍ଯ୍ୟରେ ଭାଗ ନେବା ଉଚିତ୍। ଏଇ ଯୋଉ ବିଦ୍ୟାଳୟରେ ହୁଏ ନା ସଫାସୁଫ ଏଇ ଯୋଉ ସଫା ସୁତର କରିବା ପାଇଁ ଏ ଯୋଉ ନିଅନ୍ତି ନା ଭାଗ ନିଅନ୍ତି। ସେଇଥିରେ ଆମେ ଭାଗ ନେବା ଉଚିତ।
ଭାଇ ଆପଣ ଜାଣିଥିବେ ମାନେ ଆମ ଗ୍ରାମରେ ବର୍ତ୍ତମାନ ଏବେ ପାଞ୍ଚ ଦିନି ତଳେ ମାନେ ଛଅ ଦିନ ତଳେ ମାନେ ଗୋଟେ ବୈଠକ ହୋଇଥିଲା ଯୋଉ ଯୋଉଠିକି ମାନେ ଆମର ଯିଏ ଉଁ ଉଁ ୱାର୍ଡ ମେମ୍ବର ଥିଲେ। ସିଏ ଆମକୁ ଡାକି ନେଇଥିଲେ ସେଇଠି ବସିଥିଲେ ନିଆଇ ସରପଞ୍ଚ ବା ସରପଞ୍ଚ ବସି ମାନେ ସମୀ ସଭ୍ୟ ବସିକି କହିଥିଲେ ସ୍ଵଚ୍ଛତା ବିଷୟରେ। ଯାହାକି ମାନେ ଲୋକମାନେ କଣ କରୁଛନ୍ତି ଏବେ ଯାହା ମାନେ ଆମ ଆଘରେ ଯଦି ନାଳ ଥିବ ତାହାକୁ ନେଇ ଆମର ଯୋଉ ପନିପରିବା ଚୋପା ହଉ କିମ୍ବା ଘର ଅଳିଆ ଏରା ଏଗୁଡିକ ନେଇ ସେଇଡେ ପ ପକେଇବା ଯାହା ଦ୍ଵାରା ଲୋକମାନେ ଜାଣି ପାରୁନାନ୍ତି। ପକେଇବା ଦ୍ଵାରା ସେଠି ରୋଗର ସମ୍ଭାବନା ଅ ମାନେ ନିଜକୁ ମାନେ ରୋଗକୁ କିଣିବା ଏ ପକେଇବା ଦ୍ଵାରା ଲୋକମାନେ ଜାଣି ପାରୁନନ୍ତି। ତାହା ବିଷୟରେ ମାନେ କହିଲେ ଯାହା ମାନେ ଆମ ଗ୍ରାମ ସେବକ କହିଲେ ମାନେ ଗାଡି କି ଛାଡୁଚନ୍ତି ଏବେ ତମ ଅଳିଆ ପକାନ୍ତୁ ନାହିଁ। ଯାହା ଆପଣଙ୍କର ଯାହା ବାହାରୁଚି, ମାନେ ଡଷ୍ଟବିନ୍ ଦେଇଚେ, ଘରେ ଘରେ ପ୍ରତ୍ୟେକ ଘରେ ଦେଇଚନ୍ତି। ସେଇ ଡଷ୍ଟବିନ୍ ରେ ରଖନ୍ତୁ, ଆମ ଗାଡି ଯାଉଚି, ଆପଣ ଗାଡି ପାଖକୁ ଆସି ଗାଡିରେ ପକେଇ ଦିଅନ୍ତୁ।
ହୁଁ ଆଜ୍ଞା, ସେହିପରି, ମାନେ ପରିଷ୍କାର ତ କେବଳ ଆମ ଶରୀରକୁ ନୁହେଁ? ସମଗ୍ର ସମଜ୍ୟ - ମାନେ ଆମ ସମାଜକୁ ମାନେ ସୁସ୍ଥ ଓ ସୁନ୍ଦର କରିବ ନା, ନା କଣ କହୁଚନ୍ତି?
ହଁ।
ତେଣୁ ସବୁବେଳେ ମାନେ ପରିଷ୍କାରତା କୁ, ଆମ ଜୀବନର ଅଂଶ କରିବା ଉଚିତ୍। ନା କଣ କହୁଚନ୍ତି?
ପରିଷ୍କାର ପରିଚ୍ଛନ୍ନତା ନିଜେ ଆପଣେଇବାକୁ ପଡିବ।
ଆଜ୍ଞା ଆଜ୍ଞା, ସବୁବେଳେ ସଫା ମାନେ ସବୁବେଳେ ସଫା ରଖିବା ଉଚିତ୍, ମାଟିରେ ମଇଳା ଫିଙ୍ଗିବା ଉ ଉଚିତ୍ ନୁହେଁ, ସବୁବେଳେ ଡଷ୍ଟବିନ୍ ବ୍ୟବହାର କରିବା ଉଚିତ୍, ମାନେ ଆମର ଦରକାର୍। ଖାଇବା ପୂର୍ବରୁ ହାତ ଧୋଇବା ବି ଦରକାର୍, ସଫା ପୋଷାକ ପିନ୍ଧିବା ବି ଦରକାର୍। ଶରୀରକୁୁ ପରିଷ୍କାର ରଖିବା ବି ଦରକାର୍, ଆମର ନିଜ ଉପରେ ସବୁ ଦାୟିତ୍ଵ ଅଛି, ଆମେ ନିଜେ ସେ ସବୁ କରିବା ଦରକାର୍ ନା?
ଆଛା।
ଆଜ୍ଞା।
ଆଉ ଆପଣ ସେଟା ମାନେ ଟୁରିଷ୍ଟ୍ କଣ ଅଛି, ମାନେ ବୁଲିବା ଜାଗା, ଆପଣ ମାନେ ସେଇଠି କଣ ଅଛି? ମାନେ
ଦେଖିବା ଜାଗା ତ ଆମର ବହୁତ୍ କିଛି ଅଛି, ନିହାତି ନିହାତି ସାର୍ ଆସନ୍ତୁ। କରିବେ, ବଣଭୋଜି କରିବେ, ଆନନ୍ଦ ନେବେ ଆମର, ଆମ ଗାଁ ର ସେଇ ସୌନ୍ଦର୍ଯ୍ୟତା, ବଣ ଆନନ୍ଦ ନେବେ, ଆମର ପରିଷ୍କାର ପରିଚ୍ଛନ୍ନତା ରେ ଭରିପୂର୍ଣ୍ଣ ଆମର ଗାଁ ଟା, ମାନେ ଆମ ଯଉ ଅଛି ନା ପୁରା ଅ- ପରିଷ- ସୁସ୍ଥ ଜୀବନର ପୁରା ମୂଳ ମନ୍ତ୍ର ପରିଷ୍କାର।
ଆଜ୍ଞା, ଆଛା। ହେଲେ ଆପଣ ସେଇଠି ମାନେ ଅଛି ପଟରେ, ଆମର ଏଇପଟେ ଆସନ୍ତୁ, ଆପଣ ବରହ୍ମପୁର୍ ଜାଣିଚନ୍ତି?
ଆଜ୍ଞା ଆଜ୍ଞା।
ସେଇଠି ଆ-ଆମର ବହୁତ ସୁବିଧା ଅଛି, ମାନେ ବାଳକୁମାରୀ ସେଇଠି ଗୋଟେ ପୀଠ ଅଛି ଯାହାକି ଉଁ- ମାନେ ମାଙ୍କ ପୀଠ, ସେଠି ଲୋକମାନେ ମାନସିକ ବି କରନ୍ତି। ଆଉ ବଣଭୋଜି ବି କରନ୍ତି, ଆଉ ଟୁରିଷ୍ଟ୍ ମାନେ ବୁଲିବାକୁ ବି ଯାଇପାରିବେନି ବ ଯାଇପାରିବେ, ମାନେ ଏତେ ସୁନ୍ଦର୍ ଜା-ପାହାଡ ଅଛି। ସେଇ ପାହାଡର ସୌନ୍ଦର୍ଯ୍ୟ, ମାନେ ଦୃଶ୍ୟ ଦେଖିପାରିବେ। ଆଉ ଗୋଟେ ଅଛି, ଆମର ଗଞ୍ଜାମର ପ୍ରସିଦ୍ଧ ମା ତାରାତାରିଣୀ ପୀଠ, ଜାଣିଥିବେ ଆପଣ?
ଆଜ୍ଞା ଆଜ୍ଞା ଜାଣେ।
ସେଇଠି ବି ମାନେ ନିଶୁକୁଲ୍ୟା, ମାନେ ନଦୀ କୁ ସାଇଟ୍ ରେ ମା ତାରା ତାରିଣୀ ଅଛନ୍ତି, ଯାହାକି ମାନେ ମାଙ୍କର ଯାତ୍ରା ହୁଏ ଚୈତ୍ର ମାସ, ଚୈତ୍ର ମାସରେ ଚାରି ପାଳି ଯାତ୍ରା ହୁଏ, ଯାହାକି ମାନେ ମାନସିକ ଥାଏ ମାନେ ଉଁ -ପିଲାମାନଙ୍କ ମାନସିକ ଥାଏ ବଳି ଦିଅନ୍ତି। ତା ମାଙ୍କ ମାନେ -ଚାରିପାଳି ଯାତ୍ରା ହୁଏ। ଦୁତୀୟ ପାଳି, ତୃତୀୟ ପାଳିରେ, ବହୁତ୍ ଜନଗହଳି ମାନେ ଭିଡ ରୁହନ୍ତି। ଯାହା, ମାନେ ମାଆ ଙ୍କର ପସାଦ୍ ସେବନ ବି ବହୁତ୍ ସୁବିଧା କରିଚି ଗମେଣ୍ଟେ
ଆମର ଯଉ ପରିଷ୍କାର ପରିଚ୍ଛନ୍ନତା କେମିତି ଥାଏ?
ପରିଷ୍କାର ସେଇଟା ମ ମୁ ପରିଷ୍କାର ପାଇଁ ବି ଲୋକ ଅଛନ୍ତି ଯାହା ଗମେଣ୍ଟ୍ ସୁବିଧା କରିଚି ମାନେ ଆଜି ଗଲେ ମାନେ କାଲି ପେଇଁ କାଲିକି ଗଲା ବେଳକୁ ପୁରା ପରିସାର ପରିଚ୍ଛନ୍ନତା ମିଳୁ ଲୋ ଲୋକ ଅଛନ୍ତି ଉ ସୁବିଧା ସେଇଠି ଏବେ ବ ବର୍ତ ମାନେ ସୁବିଧା ବହୁତ ସୁବିଧା କରିଛି ସେଇଠି ମାନେ ପାଇଖାନା ବି ଯୋଡ ସେଇଟି କରିଛନ୍ତି ଲୋକମାନଙ୍କ ସେଇଠି ମାନେ ରଖିବା ପାଇଁ ଗାଧେଇବା ଜାଗା ବି ସବୁ ସୁବିଧା କରିଛନ୍ତି ଗାଡି ବି। ଉପକୁ ଯାଇପାରିବନି ଆପଣ ଗମେଣ୍ଟ ବସ୍ ହେଇଛି ତାହା ତାହା ଦ୍ୱାରା ହିଁ ଆପଣ ଯାଇପାରିବେ ଗାଡି
ଆଜ୍ଞା ଆପଣ ଦେଖନ୍ତୁ ଯେମିତି ଆମର ଘର ବିଦ୍ୟାଳୟ। ହଁ ଆଜ୍ଞା ଆଜ୍ଞା ଦେଖନ୍ତୁ ଏବେ ଘର ବିଦ୍ୟାଳୟ ରାସ୍ତାଘାଟ। ଏବଂ ଏଇ ଯୋଉ ଆଖପାଖ ସ୍ଥାନ ସଫା ରଖିବା ପ୍ରତ୍ୟେକ ମାନେ ନାଗରିକର କର୍ତ୍ତବ୍ୟ ନା ନା କଣ କହୁଛନ୍ତି ମାନେ ସବୁ ନାଗରିକର ଏଇ ଜିନିଷ ଟା କର୍ତ୍ତବ୍ୟ ଯେ ନାଇଁ ଆମେ ରାସ୍ତାଘାଟ ସଫାସତୁରା ରଖିବା ଆବର୍ଜନା କ ନିର୍ଦ୍ଦି ସ୍ଥାନରେ ପକାଇବା। ମାନେ ପ୍ଲାଷ୍ଟିକ ଅନାବଶ୍ୟକ ବ୍ୟବହାର ମାନେ କମାଇବା। ମାନେ ଏଇ ଯୋଉ ପ୍ଲାଷ୍ଟିକ ଆମେ ବ୍ୟବହାର କରୁଛୁ। ଏଇଟାକୁ ଆମେ ବ୍ୟବହାର ଅଧିକ କରିବାନି ଆଉ ପ୍ଲାଷ୍ଟିକ ର ଅନାବଶ୍ୟକ ବ୍ୟବହାର କମେଇବା ଗଛ ଗଛ ଲଗାଇବା ଏ
ଗଛ ଲଗେଇବା ଗଛ ଲଗେଇବା ଦ୍ଵାରା ବର୍ତ୍ତମାନ ଏବେ ଯାହା ସୁବିଧା ହେଲାନି ଗ ଛ କଟା ଯାଉଛି ସିନା ଲଗା ଯାଉନି।
ହଁ ଆସନ୍ତୁ। ଆମେ ସମସ୍ତେ ପରିଷ୍କାର ପରିଚଛନ୍ନତା ଅଭ୍ୟାସରେ ପରିଣତ କରିବାକୁ ସୁନ୍ଦର ଭାରତ ଗଢିବା ସାର୍।
ଆ ଆଚ୍ଛା।
ଆପଣ କଥା କି ବହୁତ ଖୁସି ଲାଗିଲା ସାର୍।
ରହିଲି ମ୍ୟାଡ଼ାମ ଧନ୍ୟବାଦ ଟାଇମ ଯଥେଷ୍ଟ ଟାଇମ ଦେବାରୁ।